ହଁ।
ହଁ ଦିଦି ନମସକ୍କାର।
ହଁ ନମସ୍କାର।
କଣ କରୁଛନ୍ତି?
ଏଇ ମୁଁ ଏଇଠି ଶୋଇଥିଲି। ତମେ କଣ କରୁଛ?
ଏଇ ଛାତ ଉପରେ ଗରମ ତ ଯୋଉ ହଉଛି ଛାତ ଉପରେ ବୁଲୁଛି ଆଉ।
ବହୁତ ତାପମାତ୍ରା ବି ବହୁତ ଏବେ ଖରାପ କରୁଛି ଜୋର୍ ଗରମ ହଉଚେ ବର୍ଷ ରଜ ପର୍ବ ଠାରୁ ତ ବର୍ଷା ଷ୍ଟାର୍ଟ ହେଇଯାଇଚି ଆଉ ଆରମ୍ଭ ହେଇଯାଇଛି ବର୍ଷା।
ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଘରେ ବାପା ମା
ଆଛା।
ଭାଇ ଏବେ ଉଁ ସାନ ଭଉଣୀର ବାହାଘର ଥିଲା ନା ସମସ୍ତେ ବୁଲିବା ପାଇଁ ଆସି ଅଛନ୍ତି ସାନ ବୋଉ ଦି ଭାଇ
ହୁଁ ହୁଁ।
ବାହାଘରରେ ବହୁତ ମଜା କଲୁ। ହଁ ଖାଇଥିଲି ଭୋଜି ଖାଇ ଯାଇଥିଲି। ଆଉ ସେଠାରେ ହେଇଥିଲା ଭାତ ଭାତ ଡାଲି ଖଟା ଘାଣ୍ଟ ଉଁ ଏଇ ସବୁ ହେଇଥିଲା ଆଉ ତମେ କଅଁ ଖାଇଥିଲ?
ଆମେ ଆମେ ହ୍ୟାଲୋ।
ହ୍ୟାଲୋ ତମେ କି ଅଁ ଖାଇଥିଲ?
ଭାତ ଡାଲି ଭଜା ତରକାରୀ ସୋ ହେଇଥିଲା ଖାଇଥିଲୁ ଆଉ।
ଆଉ ଦେହ ପା ଭଲ ଅଛି ନା?
ଆଜ୍ଞା ଭଲ ସବୁ ଅଛି ଆଉ ତମ ଦେେହବା ସବୁ ଭଲ ଅଛି ନା
ହଁ ହଁ ମୋ ଦେହ ବହୁତ ଭଲ ଅଛି।
ଆ ମାଙ୍କ ଦିହ ବାପାଙ୍କ ଦିଦ।
ସମସ୍ତଙ୍କ ଦେହ ଭଲ ଅଛି ଆଉ ତମ ପୁଅ ଦେହ ଭଲଅଛି ନା?
ହଁ ପୁଅ ଦେହ ବହୁତ ଭଲ ଅଛି।
ପୁଅ କଅଁ କରୁଚି।
ପୁ ଏ ଖେଳୁଚି ଆଁ।
ହଁ ଏଇଥରକ ରଜରେ କୋଉଠିିକି ଯାଇଥିଲ ବୁଲିବାକୁ?
ଯାଇଥିଲୁ ଏଇଠି ଆମର ମହାବିନାୟକ ଜାଣିବନ୍ତି।
ହଁ ହଁ।
ହୁଁ ମହାବିନାକ ଯାଇଥିଲୁ ବୁଲିବା ପାଇଁ ଆଉ
ଶୁଣିଛି ତମର ହଁ ମୁଁ ଯାଇଥିଲି ଏଇ ପାଖରେ ରତ୍ନଗିରି କି ଜାକିଛନ୍ତି। ବୁଦ୍ଧିଜୀ ମାନେ ଆସିଚନ୍ତି ବୁଦ୍ଧି ପ୍ଳେଷ୍ଟ ସେଇଠିକି ଯାଇଥିଲୁ ତମେ ଏ ତମର ଶୁଣିଛି ଶ୍ରୀ ଜଗନ୍ନାଥ ମନ୍ଦିର ବହୁତ ଫେମସ
ଆଜ୍ଞା।
ହଁ କଣ କଣ ସେଠି କି କି ମନ୍ଦିର ସବୁ ଅଛି?
ପୁରୀରେ।
ନାଇଁ ନାଇଁ ତମର ସେଇଠି ଯଉ ଜଗନ୍ନାଥ ମନ୍ଦିର ଅଛି ତମ ଘର ପାଖରେ।
ଆଉଁ। ହାଲ।।
ହାଲ।।
ହୁଁ ମାନେ ସେଠି ବହୁତ ଭଲ ଯଜ୍ଞ ହୁଏ ଜଗନ୍ନାଥ‌ଙ୍କ କତିରେ। ଆଉହୁଁ ବହୁତ ଦୋକାନ ହେରୀକା ପଡେ ସବୁ ଭଲ ଭଲ। ଯାତ୍ରା ଇଏ ହୁଏ ମେଲୋଡି ଫେଲୋଡି ହୁଏ।
ହଁ ହଁ।
ହୁଁ ବହୁତୁ ଜାକ ଜମକରେ ହୁଏ ସେଠି।
ଆମର ବି ଏଠି ରତ୍ନଗିରିରେ ପଣା ସଂକ୍ରାନ୍ତି ହୁଏ କେବେ ଆସିବ ବୁଲିବା ପାଇଁ ବଡ ଆକାରରେ ହୁଏ।
ଆଜ୍ଞା, ଆ ଯିବା ବୁଲିବା ପାଇଁ ଏଥରକ ଆଉ।
ହଁ।
ହୁଁ ବହୁତ ସାରା ଦୋକାନ ଫତନ ପତନ ପଡେ ନୁହଁ?
ହଁ ବହୁତ ଦୋକାନ ପଡେ।
ହୁଁ ଜାଗା ଟା ବହୁତ ଭଲ ଜାଗା।
ହଁ ଭଲ ଜାଗା ତା ପାଖରେ ବି ଉଦୟଗିରି ଅଛି ସେଠି ବି ଆସିପାରିବେ। ଏକାଥରେ ରତ୍ନଗିରି ଉଦୟଗିରି ବୁଲିକି ଯିବେ ଆଉ। ମ୍ୟୁଜିୟମ ବି ରତ୍ନଗିରିରେ ଗୋଟେ ଭଲ ଅଛି, ସେଠି ଆମର ଯୋଉ ମାଟି ତଳେ ବୁଦ୍ଧି ବୁ ବୁଦ୍ଧି ଗୁରା ବୁଦ୍ଧିଇଷ୍ଟି ତାର ମୂର୍ତ୍ତି ଗୁରାକ ଭାରେ। ଆର ବର୍ଷ ବହୁତ ବାହାରି ଥିଲା, ସେଥିଲାଗି ବୁଦ୍ଧି ଜିମାନଙ୍କୁ କୁହାହେଇଥିଲା ଯେମିତି ଆମେ ମାନେ ଠାକୁରମାନଙ୍କୁ ପୂଜା କରୁଚୁ ସେମାନେ ଆସିକି ବୁଦ୍ଧିଜୀବୀ ମାନଙ୍କୁ ବୁଦ୍ଧିଜୀବୀ ମାନେ ଆସିକି ବୁଦ୍ଧିଇଷ୍ଟି ଙ୍କୁ ପୂଜା କରୁଥିଲେ।
ହଁ ହୁଁ ହୁଁ। ଆଉ କେବେ ପୁରୀ ଯାଇନାହାନ୍ତି?
ହଁ ପୁରୀ ମୁଁ ଯାଇଥିଲି ତିନି ଚାରି ଥର ଭଳିଆ ଯାଇଚି। ସାଙ୍ଗ ମାନଙ୍କ ସହିତ ଆଇଥିଲି ଆଉ ମୋ ପରିବାର ମାନଙ୍କ ସହିତ ଯାଇଥିଲି।
ହୁଁ।
ମାମୁ ଘର ମାମୁଁ ଘର ସମସ୍ତେ ଥିଲେ ସେମାନେ ସମସ୍ତେ ଯାଇଥିଲେ ମୁଁ ଛୋ
ଆଉ।
ଆଉ ଦେଖିଛନ୍ତି ନା ସେଠି ମାନେ ନରେନ୍ଦ୍ର ପୋଖରୀ ଦେଖିଛନ୍ତି ସମୁଦ୍ର ଲହଡି ଫହଡି ଭାଙ୍ଗିଛନ୍ତି ନା?
ହଁ ହଁ ଲହଡ଼ି ଭାଙ୍ଗିଚି।
ଅ ହୋ ଆଉ କେତେ ନରେନ୍ଦ୍ର ପୋଖରୀ ରେ ଦେଖିଚ ନା କେତେ ମାଛ?
ହଁ।
ଭଲ ଲାଗେନି?
ବହୁତ ବଢିଆ ଲାଗେ ଆଉ ଠାକୁରଙ୍କର ତ ଡୋରି ଲାଗିବ ଯେବେ ସେବେ ଯାଇପାରିବେ।
ଏ ଏବେ ଚେଷ୍ଟା କରନ୍ତୁ। ହୁଁ ଏ ଯିବା ହଁ ଏବେ ଏଇ ଗୁଣ୍ଡିଚା ବାହୁଡା ରେ ଚାଲୁ ନାହାନ୍ତି ଯିବା ବୁଲିକି ଆସିବା।
ହଁ ଯିବା କେ ସମସ୍ତେ ତମ୍ ପୁଅକୁ ବି ଆଣିବ ସମେ ବୁଲିକି ଆସିବ।
ହୁଁ, ଆଉ ତମ ବାପା ମାଙ୍କୁ ବି ଆଣିବ ଭାଇ ଭଉଣୀ କି ଆଣିବ। ସମିସ୍ତିଙ୍କି ନେଇକି ଯିବା ଗୋଟେ ଆଉ ଫ୍ୟାମିଲି
ହୁଁ ହଁ।
ହୁଁ ସପ ସ ପରରିବାର ସମସ୍ତେ ଯିବା ଆଉ।
ହଁ।
ହାଲ ଆଉ ଧବଳେଶ୍ଵର ଯାଇଛନ୍ତି? ହାଲୋ।
ହଁ ମୁଁ କହିଲି ଧବଳେଶ୍ଵର କେବେ ଯାଇନି ତମେ ଯାଇଚ? ହଁ ରଜରେ ଆମେ ସାଙ୍ଗମାନେ ସମସ୍ତେ ଯାଇଥିଲୁ ଦୋଳି ଖେଳିବା ପାଇଁ।
ହୁଁ ଆଉ କି କି ପିଠା ସବୁ ଖାଇଲ? ହୁଁ ମୁଁ ବି ଯାଇଥିଲି ମୁଁ କହିଲି କି କି ପିଠା ସବୁ ଖାଇଲ? ହାଲୋ।
ଆଉ
ହୁଁ ଉଁ। ହୁଁ ଉଁ। ଓଉ ମଟନ ମଟନ ହେରିକା କରିଥିଲେ ଘରେ ହେଇଥିଲା। ପିଠା ତରକାରୀ
ମୁଁ ମନ କୁ ଖାଏନା।
ଆ ହଁ ପିଠା ଖାଇଲେ ପିଠା ଖାଇଛନ୍ତି ତରକାରୀ ଫରକାରୀ ଖାଇନାହାନ୍ତି?
ତ ଆମେ ସାହି ସବୁ ରଜରେ ତ ଜାଣିଥିବ ସାଇମାନେ ବୁଲିକିରି କି ଖାଆନ୍ତି।
ହୁଁ ଉଁ।
ଝିଅ ମାନେ ସବୁ ଅଳତା ଫଳତା ଲଗେଇକି ଚନ୍ଦନ ଲଗେଇକି ସବୁ ଯାଇକି ବୁଲିକି ଖାଉ ହୁଁ।
ଆଉ ପାନ ଖାଇଛନ୍ତି ନା ରଜ ପାନ?
ନା ଏଇଟା ଖାଇନି ଆଉ। ଆଉ ଆଗକୁ ରଥଯାତ୍ରା। ଆଗକୁ ରଥଯାତ୍ରା ଆଉଛି ତମ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ ଧରିକି ଯିବେ ବୁଲିବେ ମାଉସୀ ଘର
ହୁଁ ପୋଡ ପିଠା ଖାଇବେ
ପୋଡ ପିଠା ଖାଇବେ ଲକ୍ଷ୍ମୀ ମହାରାଜ ଋଷିବେ
ଆଜ୍ଞା ହୁଁ।
ଆଉ।
ଆଉ କଣ ସବୁ ହଁ ହଁ। ରସାବଳି ଖାଇଛି ଫେମସ ଆଉ ହୁଁ। ଆ ସବୁ ବୁଲାବୁଲି କରୁଛନ୍ତି ନାଁ ନାଇଁ ତା ଭିତରେ?
ହଁ ସବୁ ବୁଲାବୁଲି କରିଛି ବହୁତ ଥର ଯାଇଛି ବଲଦେବ ଜୀଉ ଠାକୁ ଠାକୁରଙ୍କ କତିକି ବହୁତ ଥର ଆମେ ସମସ୍ତେ ଯାଉ ଆମର ଟିକେ କଣ ହେଲା ଆଗେ ଠାକୁରଙ୍କ କତିକି ଯାଉ।
ଆଜ୍ଞା। ଆଉ ନଦୀରେ ବୁଲିକିନି ଗାଧୋଇଛନ୍ତି କେବେ ଡଙ୍ଗା ଫଙ୍ଗାରେ?
ହଁ ଯେବେ ମୁଁ ମାମୁଁ ଘରକୁ ଯାଇଛି ସେବେ।
ହୁଁ ହୁଁ ଆଉ କାର୍ତ୍ତିକ ମାସରେ କେମିତି କଣ ପଡଚି ପଞ୍ଚୁକ କେମିତି କରନ୍ତି? କନାଁଇ
ପଞ୍ଚୁକ କାର୍ତ୍ତିକ ମାସରେ ଏଇଥରକ ମାନେ ସବୁଦିନ ମୁଁ ଗୋଟେ ଗୋଟେ ନୂଆ ନୂଆ ଠାକୁରଙ୍କର ମୁଁ ମୁରୁଜ ପକେଇଥିଲି। ଆଉ ଆମେ ଯାଇଥିଲୁ ସମେସ ମତେ ଏଇ ସାଙ୍ଗ ଦି ତିନି ଜଣ ମିଶିକି ଯାଇଥିଲୁ ଗୋଟେ ଠାକୁରଙ୍କ କତ ସେତିକି ସେଠି ଯାଇକି ଶିବ ଠାକୁରଙ୍କୁ ଦର୍ଶନ କରି ଆସିଥିଲୁ ଜଗନ୍ନାଥଠାକୁର ଶିବ ଠାକୁରଙ୍କୁ ସମସ୍ ପ୍ରଥମ ଜଗନ୍ ଦର୍ଶନ କରିକି ଆସିଥିଲୁ।
ସେଠି ସବୁ ମୁରୁଜ ପକେଇଥିଲ ନା ନାଇଁ?
ନା ନା ସେଠି ପକେଇ ନଥିଲୁ ଏଇଠି ଆମେ ପକେଇ ଦେଇକି ସେଠି ଯାଇଥିଲୁ।
ଉୁଁ ହୁଁ ଆଉ ଡଙ୍ଗା ଫଙ୍ଗା ବସେଇଲେ ପିଠା ଖାଇଲେ?
ହଁ ଡଙ୍ଗା ଭସେଇଲୁ।
ଉଁ ହୁଁ। ପିଠା ଖାଇଲା ହୋ।
ଉଁ ହୁଁ। ଆଉ ତମ ତମର ସବୁ ଭାଲୁକୁୁଣି ଓସା କେମିତି କଣ ଭଲ ଧୁମଧାମ ରେ ହୁଏ। ଭାଲୁକୁୁଣି ଓଷା? ଖୁଦରୁ ଖୁଦରୁକୁୁଣ ଓଷା ମ
ହଁ ଖୁଦରୁକୁଣ ଓଷା ଆମ ସାଙ୍ଗମାନୋନ ଝିଅ ମାନେ ସବୁଠି ସାଇ ପଇସା ଟେଇକି କରୁ ଆଉ ବଡ ଆକାର ରେ କରୁ। ଲାଷ୍ଟ ଦିନ ଠାକୁରଙ୍କୁ ଲାଷ୍ଟ ଦିନ ଠାକୁର ଙ୍କ ଭସାଣି ରେ ଯାଉ ସବୁ ନାଚୁ।
ହୁଁ।
ଗୀତ ଆଉ ମିଯିକି ଆଉ ତମ ସିଆଡେ କଣ ହୁଏ ନା? ତମ ସିଆଡେ କଣ କଣ ହୁଏ?
ହଁ ଆ ମର ସେମିତି ହୁଏ ମେଲୋଡି ହୁଏ। ଖୁଦୁରୁକୁଣୀ ଓଷା ଆମେ ନଈକି ଯାଉ ତମେ ସବୁଠି ନାହିଁ ଆମର ନଈକି ଯାଉ। ହେଠି ଭାଲୁକା କରୁ ହୁଳୁ ହୁଳୁ ପକଉ। ପୂଜା କରିକି ପୁଣି ଆସୁ ଆସିକି ଏଠି ବି ବାଟରେ ଖଜୁରୀ ଗଛ ଥାଏ ସେଥିରେ ଗଣ୍ଠି ପକଉ।
ହେଁ ହେଁ ଯେତେବେଳେ ଆମେ ଛୋଟ ଥିଲୁ ସେତେବେଳେ ଯେତେବେଳେ ଆମେ ଛୋଟ ଥିଲୁ ସେତେବେଳେ ମାଡ ଖାଇବାକୁ ଡରି ଖଜୁରୀ ଗଛରେ ଫାସ ପକେଇ ଦେଇକି ଯାଉ ଆଉ ମାଡ ଖାଇପାରିବନି।
ନା ଆମର ଭାଲୁ ଆମର ଭାଲୁକୁଣି ଓଷା ରେ ଖଜୁରୀପାଲିଆରେ ଗଣ୍ଠି ପଡେ। ତାପରେ ଗାଧୋଇ ପାଧେଇ ଆସି ସବୁ କଳସବୁ ବସେଇ ହଁ ଅଗିରା ଥରେ ଅଗିଜଳ ହେଇ ତାପର ଦିନ ଝିଅ ମାନ ସବୁ ଗାଧୋଇଧ ପାଧେଇ ହେଇକି ଠା କରି ଗଛ ଫୁଛ ପୋତି ନୂଆ ଲୁଗା ଶାଡି ପିନ୍ଧି ହୁଁ।
କୁମାର ପୂର୍ଣ୍ଣିମାରେ କେମିତି ହୁଏ ସେଠାରେ?
କୁମା କୁମାର ପୂର୍ଣ୍ଣାମାରେ ଆମର ସବୁ ସକାଳୁ ଉଠି ଗାଧୁଆ ପାଧୁଆ କରିକିନା ଉପାସ ରହିଥାଉ ସନ୍ଧ୍ୟା ବେଳକୁ ଚାନ୍ଦ ଦେଖି ପୂଜା କରୁ। ଆଉ ରାତିକି ଖଇ ନଡିଆ ସବୁ ଚାନ୍ଦକୁ ଅନେଇକି ସବୁ ନଈକି ଯାଇକି ନା କି ନଈକି ଯାଇ ସବୁ ଗେଣ୍ଡା ସାମୁକା ଗୋଟେଇ ଆଣି ଚାଳକୁ ଫୋପାଡୁ ତମ ଆଡେ ସବୁ ଏମିତି ଅଛି ନା ନାଇଁ?
ହଁ ହଁ ଆମ ଆଡେ ଯାଇକି ଗେଣ୍ଡା ଆଉ ଦାନ୍ତ କାଠି ଭାଙ୍ଗିକି ଆଣୁ ଚାଳ ଚାଉଳରେ ଚାଉଳରେ ପକାଉ ଆଉ ରାତି ଦିନ ସାରା ଉ ଉପାସ ରହୁ ରାତିରେ ଯାଇକି ପକେଇ ସାରିକି ତାପରେ ଯାଇକି ଭୋଗ ଖାଇକି ଖାଉ। ହୁଁ ଚାନ୍ଦ ପୂଜା କରିସାରିକି।
ଆଜ୍ଞା।
ଆଉ କଣ କୁହ?
ହଁ ଆପଣଙ୍କ ଆଡେ ବର୍ଷା ହେଇଛି ନା ନାଇଁ?
ବର୍ଷା ଏବେ ତ ପାଗ ବହୁତ ଖରାପ ଦେଖଉଛି ବର୍ଷା ଖରା ଦିନରେ ଖରା ହଉଛି ରାତିରେ ବର୍ଷା ହଉଛି।
ଓହୋ ଗରମ ପବନ ହଉଛି।
ଆଉ ପଖାଳ ଖାଉଛନ୍ତି ନା ଏ ଖରା
ହୁଁ ପଖାଳ ଦହି ଶାଗ ଭଜା ବଡିଚୁୁରା।
ବଡିଚୁରା ଆଳୁଭର୍ତ୍ତା ହଁ। ଆଉ ଆଉ କେବେ ଘର ଲୋକଙ୍କୁ ସମସ୍ତେ ତମେ ଆଉ ଘର ଲୋକ ସମସ୍ତେ ଆଉ ଆମେ ସବୁ ମିଶିକି ପୁରୀ ଯିବା ବୁଲିକି ଆସିବା ଜଗନ୍ନାଥଙ୍କ ଡୋରି ଲାଗୁ।
ଆଜ୍ଞା, ଆଜ୍ଞା, ଆଜ୍ଞା। ଆଜ୍ଞା ମୁଁ ରଖୁଛି, ଫୁଣି କେତେବେଳେ କଲ୍ କରିବି।
ଆଜ୍ଞା ଧନ୍ୟବାଦ। ହୁଁ